ହ୍ୟାଲୋ
ହ୍ୟାଲୋ
ହାଲୋ। ହଁ ଆଉ କଣ ଖବଁ? ମୁଁ ଏଇଠି ବସିଥିଲି ଆଉ।
ଏଇ ମାଛ ତରକାରୀ କେମିତି ହବ ମତେ କହିଲୁ ଟିକେ? ମୁଁ ଏବେ କରିବି ଯେ
ଓହୋ। ମାଛ ତରକାରୀ? ରେ ତୁ ଏତେ ଦିନ ହେଲା ରୋଷେଇ କଲୁଣି ମାଛ କେମ୍ କଣ କରିନୁ?
ମୁଁ କ- କରେ ଯେ, ଏଇ ମସଲା ରେ ଯୋଉ ଭାଜିକି କର ନ୍ତି, ସେଟା ମୁଁ ଜାଣିନି।
ଓହୋ। ଆରେ କଣ କହିଲୁ ମୁଁ ବି ଏତେ ଭଲ ସେ ଶିଖିନି ମାଛ ତରକାରୀ। ଆଉ ମୁଁ ଏଇ ଯୋଉ କଣ କହିଲୁ ମାଂସ ଆଉ ଏମିତି ମଟନ, ଫଟନ ବି କରିଛି, କିନ୍ତୁ ଏଇ ମାଛ ତର
ମତେ ଭଲ ଲାଗେ ତ, ସେଇଥିପାଇ ମୁଁ କହିଲି ସେ ତୁ କେମିତି କରୁ? ସେଇ ବେସର ମାଛ ବେସର ଟା ତ ସେଇଟା ଟିକେ କହିଲୁ?
ଆରେ କଣ କହିଲୁ, ଆମେ ନା ଗୋଟେ ଥର କଣ କହିଲୁ କରିଥିଲୁ। କେମି ତି, କହିଲୁ? ମାନେ ଆମେ କଣ କରନ୍ତି କହିଲୁ, ମାଛଟା କୁ ଆରେ କଣ କହିଲୁ, ଆମେ ମାଛଟାକୁ କଣ କରନ୍ତି କହିଲୁ? ଫାଷ୍ଟ୍ ଛାଣି ଦିଅନ୍ତନି କି?
ହୁଁ।
ମାଛ କଣ କହିଲୁ? ମାଛ ଯୋଉ ଛାଣନ୍ତିନି କି ଆମେ ଫାଷ୍ଟ୍
ହଁ ହଁ।
ମାଛ ଛାଣିବୁନି ଆଗ, ମାଛ ଟା କଣ କରିବୁ କହିଲୁ ଆଗ ବେସର ନୁହେଁ ଏଇଟା ଗୋଟେ ବେଙ୍ଗଲୀ ଷ୍ଟାଇଲ୍ ର ମୁଁ ଗୋଟେ କହୁଛି, ଯୋଉ ମାଛ ପତୁଆ ଗୋଟେ କୁହନ୍ତି ହେଲା। ସେମାନେ କେମିତି କରନ୍ତି କହିଲୁ? ଆମ ମୁଁ ଯେତେବେଳେ ପଢୁନଥିଲି ମାନେ କଟକରେ ଯେତେବେଳେ ପଢୁଥିଲି ସେ ସେତେବେଳେ ଗୋଟେ ଛୁଆ ଥିଲା। ବେଙ୍ଗୋଲି ଛୁଆଟା ଆମ ସହିତ ରହୁଥିଲା। ଆଉ ତାଙ୍କର ଏମିତି କରନ୍ତି। ମାନେ ସେଇଟା ବୋହୁତ୍ ବଢିଆ ଟେଷ୍ଟ୍ ଲାଗେ। କଣ କହିଲୁ, ମାଛ ଯୋଉ ପେଟ ପିସ୍ ନାହିଁ ହୁଁ। ସେ ପେଟ ପିସ୍ କୁ କଣ କରିବ କହିଲ? ବେସର ଆଉ ହଉଛି ବେସରରେ ତମେ ସୋରିଷ, ଅଦା, ଜିରା, ରସୁଣ ଯେମିତି ଯାହା ଦବା କଥା ଦେଇଦବ। ଦେଇଥିଲୁ କଞ୍ଚା ସୋରିଷ ତେଲ ପକେଇଦବ। ପୁରା ମସଲା, ପୁରା କଣ କହିଲୁ ଗୋଟେ ଟିଫନ୍ କି ବଡ ତାଟିଆ ଟାଇପ୍ ର କଂସା ଟୁ ଟିକେ ଛୋଟ ହବ ସେଇ ଭାଲିଆ ରେ କଣ କରିବୁ କହିଲୁ ରଖିଦବୁ। ମାସ ମାଛ ଦି ଚାରି ପିସ୍ ସେ ଯୋଉ ପେଟ ମାଛ, ତାକୁ ଭଲସେ କାଟ ଟିକି, ମାନେ ସେଇ ଯୋଉ ମସଲାରେ ଗୋଳେଇ ଦେଇକି ତାକୁ ହଉଛି ରଖିବୁ। ମାନେ ପକେଇଦବୁ, ସେଇ ମସଲା ଭିତରେ ପୁରା ମସଲା ବୋହୁତ୍ ପୁରା ଅଧ ତାଟିିଏ ଭଳିଆ କୁ ଅଧିକ ମସଲା ଦେଇ ଦେଇେ ଥିବୁ ମାଛ ଦି ଚାରି ପିସ୍ ତା ଭିତରେ ଦେଇଦବୁ, ତାପରେ କଞ୍ଚା ସୋରିଷ ତେଲ ଦବୁ। ସୋରିଷ ତେଲ ଦେଇକି ସେଟା କଁ କରିବୁ କହିଲୁ, ପାଣି ଫୁଟେଇ ଦେଇଥିବୁ, ଯଦି ତମେ ଆମେ ଯୋଉ ଷ୍ଟିମ୍ ଭଳିଆ କରୁନାହାନ୍ତି ଯେମିତି ପି ଠା, ମଣ୍ଡା ଫିଟା ସିଯାଉଛନ୍ତି
ସେଇଭଳିଆ। ସେଇ ଭଳିଆ କଣ କହିଲୁ, ତାକୁ ମାନେ ଗୋଟେ ଏ ଷ୍ଟିମ୍ ଯେମିତି ଇଡ୍ଲି, ଫିଟିଲି କରିଛନ୍ତି ଇଡ୍ଲି ଛାଞ୍ଚରେ, କି କୋଉଥିରେ ବି କରିପାରିବୁ ନହେଲେ ନର୍ମାଲ କଡେଇରେ ବି ଗୋଟେ, କଣା କଣା, ଜାଲି ଜାଲି ଥିଲା ଭଳିଆ ଗୋଟେ ପ୍ଲେଟ୍ ଥୋଇ ଦେଇକି ତାପରେ ଏଟାକୁ ଥୋଇକି ତାକୁ ପୁରା କଭର କରିକି ଦବୁ। ତାପରେ ହେଟା ମାନେ ପନ୍ଦର କୋଡିଏ ମିଣ୍ଟି ଭଳିଆ, ସିଝେଇ ଦବୁ। ସିଝେଇ ଦେଲା ପରେ ସେଟା ମାନେ କଣ କହିଲୁ, ବୋହୁତ୍ ବଢିଆ ଟେଷ୍ଟ୍ ଲାଗିବ ମାଛ ବେସର ହେଟା ପୁରା ହେଇଥିବ ମାନେ ପୁରା ଛେନା ଭଳିଆ ହେଇଯାଇଥିବ, ମାଛ ଟା ପୁରା ସିଝିକି କଞ୍ଚା ମାଛ। ବିନା ଛଣାରେ ତାକୁ କରିକି ଖାଇବୁ। ତୁ କେବେ କର ସେମିତି ତମ ଘରେ ବି ଦେ ଖାଇବାକୁ କରିକି, ଦେଖିବୁ କୋଉ ଭଳିଆ ଟେଷ୍ଟ ଲାଗୁଛି।
ହଁ ତୁ କରିକି ଦେଇଥିଲୁ ବୋଲି ସେଇଥି ପାଇଁ ତତେ ପଚାରିବା କଥା
ହଁ ଆରେ କଁ କହିଲୁ ତମ ପଟେ କେମିତି ଗରମ ହଉଛି।
ଗରମ କହନି। ଦିନ ରାତି ଏସିି ଲଗେଇ କି ବସିବା କଥା ହଁ ଏସି ନଚାଲିଲେ ଗରମ
ବଡ ଲୋକ ତମର ଏସିି ଅଛି ଆମେ ତ ଏ ଫ୍ୟାନ୍ ତଳେ ଓ ହଁ ହଁ ଉପର ଘରେ ଟିକେ ଅଧିକ ଗରମ ହଉଥିବ ଆଉ ହୁଁ
ମେଘ ଟା ବି ଲି ଉଠଉଛିି ଦେଖିଲା ବେଳକୁ ମେଘଟା ହଉନି ଖାଲି ଘଡଘଡ ଘଡ଼ଘଡ ଘଡ ଘଡ ହଉଛି। ଠିକ ଶୋଇଲା ଟାଇମ କାଉଁଳିଆ ବାଗ କରିଦେଇଛି ଦେଖିଲା ବେଳକୁ କାଲି ଗୁଳୁ ଗୁଳି
ଆରେ କଁ କଇଲୁ ମୁଁ ଆଜି ନା ବ୍ୟାଙ୍କ ଯାଇଥିଲି ହେଲା ଆ ମୋର କଁ କହିଲୁ ମୋ ଏଟିଏମ୍ କାର୍ଡ ଟା ମାନେ ସରିଯାଇଛି ତାର ଡେଟ୍ ସରିଯାଇଛି ଆଉ ସେଇଥିପାଇଁ ଯାଇଥିଲି ଆଉ
ଓ
ଉ ଦେଖିଲା ବେଳକୁ କଁ କହିଲୁ ସେଠୁ କରିକି ଆସିଲା ବେଳକୁ ମାନେ ଖାଇକି ସେଇଠୁ ହୋଟେଲେ ଖାଇକି। କି ଜଷ୍ଟ ବାହାରିଛୁ ତ ଜଷ୍ଟ ଟିକେ ଜଷ୍ଟ ପାଞ୍ଚ ମିନ୍ତଟ ଗାଡି ଚଲେଇଛୁ ତ। କଁ ହେଇଛି କହିଲୁ ବର୍ଷା ପବନ ଏତେ ଜୋରେ ସେ ଛକ ଉପରେ। ମାନେ ଆମେ ଯୋଉଠି ର ହିଲୁ ସେଠି ଗୋଟେ ପେଟ୍ରୋଲ ପମ୍ପ ଥିଲା। ତା ପାଖାପାଖି ଆମେ ରହିଲୁ ଗୋଟେ ଦୋକାନ ଅଛି। ଦୋକାନ ଅଛି ଆଉ ଆମେ ସେଟି ଅଟ୍କିଲୁ ଯେ ମାନେ କ'ଣ କହିଲୁ ପଚାଶ ଷା ଠିଏ ଜଣ ଲୋକ ସେଠି ଅଟକିକି ରହିଲେ କାହିଁକି ନା ଗୋଟେ ନୂଆ ଦୋକାନଟା ହେଇଛି। ଆଉ ସେଠି ବହୁତ ଲୋକ କ ରହିଲେ ବହୁତ ଲୋକ ରହିଲେ ତା ଆଗରେ ଗୋଟେ ନା ଗୋଟେ କଁ କହିଲୁ ଯୋଉ ଟିଣ ପକାନ୍ତିନି ଘର ଉପରେ
ହଁ
ତ ଟିଣ ପକେଇଥିଲେ ଟିଣ ପକେଇଥିଲେ ଯେ କଁ କହିଲୁ ବର୍ଷା ପବନ ଏ ତେଜରେ ହେଲା ସେ ଟିଣ ଦି ତିନିଟା ସବୁ ଉଠେଇକି ବାହାରକୁ ପକେଇଦେଲା। ମାନେ ସେ ଯୋଉ ବାଇକ ସବୁ ପନ୍ଦର କୋଡିଏ ଟା ଖଣ୍ଡ ରଖିଥିଲେ ଦି ତିନିଟା ବାଇକ ଉପରେ ପଡିଲା। ବାଇକ୍ ସବୁ ଖରାପ କିଛି ହେଲା ପଡିଗଲା ଯେହେତୁ ଆଉ। ହଁ ସ୍କ୍ରାଚ ହେଲା ଲୋକ ଆଉ କଣ କରିବେ ଏତେ ଜୋରେ ବର୍ଷା ପବନ ହଉଛି ନା ଟିଣ ଉଠେଇ ଆଣିଛି। ତାପରେ ସେ ଟିଣ ଗୁଡା ଯଦି ବେକରେ ବାଜିବ ଲୋକଙ୍କୁ ବେକ ବେକ କାଟିଦବନି କି।
ହଁ। ଯାହା ହଉ ବାଜି ନାଇ କାହା ବେକରେ ମାନେ ବେକ କୋଟି ଯାଇଥା। ଖାଲି ଗାଡି ଗାଡିରେ ବାସିଛି।
ହୁଁ ଆମେ କ'ଣ କହିଲୁ ତିନି ଚାରି ଥର ବାହାରିଲୁ କି ଆସିବୁ ବୋଲି ଘରକୁ ଜଷ୍ଟ ବାହାରିଥିବୁ ତ ପୁଣି ସାଙ୍ଗେ ସାଙ୍ଗେ ପୁଣି ବର୍ଷା ହବ ଏତେ ଜୋରେ। ଆଉ ସେ ଦୋକାନୀ ଯିଏ ଥିଲେ ସିଏ ଆମକୁ କହିଲେ କହିଲେ ଝିଅ ଆଉ ତମେ ରହିଯାଅ ବର୍ଷା ଜୋରେ ଉଠଉଛି ଆଉ ଯାଇପାରିବନି ଯାହା ହଉ ତାଙ୍କ କଥା ଆଉ ଆମେ ରହିଲୁ ବୋଲି ନହେଲେ ଆମେ ତ ପୁରା ଉଦା ହେଇଯାଇଥାନ୍ତୁ ଆଉ।
ଓହୋ କେତେବେଳେ ଆସିକି ପହଞ୍ଚିଲେ ତାହେଲେ। କେତେବେଳେ ଆସିକି ପହଞ୍ଚିଲା ଘରେ?
ଏବେ ପୁରରା ଏଇ ଜଷ୍ଟ ଘଣ୍ଟେ ଘଟେ ହବା ଆସିକି ପହଞ୍ଚିଲୁ ଆଉ। ମାନେ ଆସିଲା ବେଳକୁ ବାଟରେ ଏତେ ସାରା ଡାଳ ଭାଙ୍ଗିଛି ଏତେ ସାରା ଆମ୍ବ ସବୁ ବହୁତ ସାରା ଆମ୍ବ ବଡିିଛି ରାସ୍ତାରେ ବହୁତ ଆମ୍ବ ବଡିଛି।
ନାଁ ତୁ ବସ୍ତା ଖଣ୍ଡେ ଗୋଟେ ଦେରିଲ।
ଆରେ ନିଜେ ତ ମୋ ବାପା କହିଲେ। କେମିତି ବର୍ଷା ହୋଉଚି ଚାଲେ ଶୀଘ୍ର ଘରକୁ ଯିବା ଆଉ ଆମ୍ବ ଆମ ବାଡିରେ ଏତେ ଆମ୍ବ ଅଛି ମାନେ ଆମ ଘରେ କଣ କହିଲୁ ପଡୁଚି ଏତେ ସାରା ଆମ୍ବ ଅଁ ଆମର ଆମ୍ବୁଲ ଫାମ୍ବୁଲ ବୋହୁତ ସାରା କଲେଣି ଆଉ ପା ଏ ଆମ୍ବ କିଏ ଏତେ ଖାଇବ ସିଏ ସେମତି ପଡ଼ିକି ରହୁଚି ଆଉ ଆମ୍ବ କଣ ଆଣିବି ମୁଁ ଆଉ।
ହୋଉ ପଠେଇବୁ ତ ଆମ୍ବ ଦିଇଟା ଘରୁକୁ ତମର ତ ଏତେ ଆମ୍ବଗଛ ଅଛି।
ହହଉ ପଠେଇବି ଆଉ ଆଉ ତମର ଆମ୍ବ ଗଛ ସେଇଠି ଅଛି ନା ନାଇଁ?
ଆମର ଅଛି ଯେ ଆମର ଏବେ ସରି ସରି ଆସିଲାଣି ଆମର ଛୋଟ ଆମ୍ବ। ମାନେ ବଡ କଲିମ ଆମ୍ବ ନାଇଁ। ତମର କଲିମୀ ଆମ୍ବ ପା ତମର ଏଇ ଯୋଉ
ଆମର ଅଛି କଲିମୀ ଆମ୍ବ ସେ ନଈ ପଟେ ନୁହେଁ ସେପଟେ ଗୋଟେ ଦିଟା ଗଛ ଅ ଅଛି କଲିମ ଆମ୍ବ ଆଉ ଏଇଠି ବାଡିରେ ଗଛ ଅଛି। ହୁଁ।
ସେଇପା ସେଇ ଯୋଉ ନଈ ଆଡେ ଯୋଉ କଲିମୀ ଆମ୍ବଟା ସେଇଟା ବଢିଆ ଲାଗେ ପୁରା କାକୁଡିଆ ଆମ୍ବଟା।
ହଁ କାକୁଡି ଆମ୍ବ ନାକି ସେଟା ସବୁ ଖାଲି ପାଟରେ ଖାଇଦୋବୁ।
ଆଉ ସେ ବାହାଘର ପୂର୍ବରୁ ସେଇଠିକି ଯାଇକି ବୋହୁତ ଥର ଖାଇଚି।
ହୁଁ ବଢିଆ ଟେଷ୍ଟ।
ଏ ଛୋଟ ହେଇଥିଲି ହୁଁ ପୁରା କାଡୁ କାଡ଼ୁ କାଡ଼ୁ କାଡୁ ଲାଗୁଥୁବ ଯେ ତାକୁ କାଟି ଦେଇକି ଲଙ୍କା ଟିକେ ମଡେଇକି ଖାଇବୁ କି ମଜା।
ହଁ ଆଉ ହୋଉ ତାହେଲେ ଆଉ ଆମେ ପରେ କେତୋଳେ କଥା ହବା ଆଉ ରଖୁଚି ତାହେଲେ ଆଉ ନା ଆଉ କଣ କୋହୁଚୁ।
ହୋଉ ହୋଉ ହଁ ହଁ ହୋଉ ତାନେ ରଖ।